କଅ।
ଆଜ୍ଞା ନମସ୍କାର।
ନମସ୍କାର।
କଣ କରୁଚନ୍ତି?
ମୁଁ କଣ ଆଉ କରିବି ଏଇ ବିଲକୁ ଚାହିଁଛି।
ଆଚ୍ଛା ଆଉ ଆପଣ ସ କେତେବେଳେ କଣ ଉଠୁଛନ୍ତି?
ଉଠୁଛି ମୁଁ ସକାଳୁ ସ ଛଅଟାରୁ ଉଠୁଛି ଉଠିକି ନିତ୍ୟକର୍ମ ସାରିକି ତାପରେ ଟିକେ ସକାଳୁ ଚଲାବୁଲା ଟିକେ ଉପରେ କରୁଛି ଆଉ।
ଆଚ୍ଛା।
ଆଉ ମା କେମିତି କଣ ମୋ କଥା ମନେ ପଡିଲା ବାନ୍ଧବୀ ସକାଳୁ ମତେ ଫୋନ କରିଛନ୍ତି। ହୁ
ସକାଳୁ ଏଥିଲାଗି ଫୋନ କରିଛି। ଆଜି ଏଥର ଟିକେ ସକାଳୁ ପାଗ ଟିକେ ଭଲ କରଛି। ଆଷାଢ ମାସର ସକାଳ ର ପାଗ ଭାରି ଭଲ ଥାଏ। ସେଥିଲାଗି ମୁଁ ଟିକେ ମନ ପଡିଗଲା। ମୁଁ କହିଲି ପୁରୁଣା ବାନ୍ଧବୀ ପାଖକୁ ଟିକେ ଫୋନ କରିଦବା।
ଆ ଯାହା ହଉ ଆପଣ ମତେ ମନେ ରଖିଛନ୍ତି ଆଉ ମନ ବି ପ କୋଉଛନ୍ତିି ମଝିରେ ମଝିରେ।
ଆଉ ଆପଣ କଣ କରୁଛନ୍ତି?
କଣ କରୁଛନ୍ତି, ମୁଁ ଟିକେ ଏଇଠି ଯୋଗ କରୁଥିଲି ଯୋଗ କରିକି ଆସିଲି ଏବେ।
ସେ ସକାଳ ଜଳିଖିଆ କରିନି ଖାଲି ଦହି ସର୍ବତ ପିଇଛି। ତି ଆପଣ ଟିକେ କଲ୍ କରିଛନ୍ତି। ଆପଣ ଟିକେ ଏମିତି ଫୋନ କରିଛନ୍ତି ଟ କଥା ହଉଛି ଆପଣଙ୍କ ସହିତ ଆଉ।
ଆଉ ସକାଳର ସମୟ କେମିତି କଟଉଛନ୍ତି? ସକାଳୁ କଣ କଣ କରୁଛନ୍ତି, ନିତ୍ୟକର୍ମ ସାରିଲା ପରେ କେମିତି କଣ କୋଉ ପ୍ରାଣାୟାମ କରୁଛନ୍ତି ଯୋଗ କଣ କରୁଛନ୍ତି?
ମୁଁ ଅଲୁରମ ବିଲୋମ କରେ ଆଉ ହୁଁ ଏମତି ପ୍ରାୟତଃ ଯୋଗ ସବୁ କରେ ସବୁ ଦେଖିକି ଫୋନୁ ସବୁ ଦେଖିକି ପାୟତ କରେ କାରଣ ଦେହଟା ଜମା ଭଲ ରହୁନି ତମର।
ଓହୋ।
ଆଜ୍ଞା ଆଉ ଆପଣ କଣ ସକାଳୁ ମୁଁ କେତେବେଳେ ଉଠୁଛି ଆପଣଙ୍କୁ କହିବି ମୋର ସକାଳୁ କଣ କେମିତି କଣ କାମ ଫାମ କରୁଛି?
। ହଁ।
ମୁଁ ରାତି ଚାରିଟାରୁ ଉଠୁଛି।
ରାତି ଚାରିଟାରୁ।
ରାତି ଚାରିଟା ରୁ ଉଠୁଛି ଆମର ଗାଈ ଅଛି।
ହୁଁ।
ହ ଆମେ ଗୁଆଳ ମୁ ଗୁଆଳ କାମ କରିବି ମୋ ମାଆଙ୍କ ସହିତ ମିଶିକି ଟି ଗୁହାଳ କାମ କରିବି। ଆଉ ଉଁ ଆମର ତ ଏଇ ସବୁ ଆମର ମାଧ୍ୟ ମାଧ୍ୟମିକ ପରିବାର ଏମିତି ଆମର ମାଧ୍ୟମିକ ପରିବାର ଯେମିତି କୁହନ୍ତି। ଏଇ ନକମ୍ ପାଞ୍ଚ ସାତଟା ଆମର ଆଠ ଦଶଟା ଖଣ୍ଡେ ଗାଈ ଅଥିଲେ ଏବେ ତିନିଟା। ଏବେ ନା ବିକ୍ରି ହେଇଯାଇଛି ଏବେ ତିନି ପାଞ୍ଚଣ ଚାରିଟା ପାଞ୍ଚଟା ଖଣ୍ଡ ଗାଇ ଅଛି।
ଆଉ ଗାଈ କ୍ଷୀର ଫୀର ଦଉଛନ୍ତି ନା ନାଇଁ।
ହଁ ଆମର ପାଇଁ ନା ଗୌଡ ଆସିବ ଆସିନି ଗୋଡ ଏନା ନଅଟା ବେଳକୁ ଆସେ ନଅଟା ହେଇଗଲାଣି ଗୋଡନା ଆସିବେ।
ଓହୋ ଆଉ ଗାଈ ଗୋବର।
ଆମର ଗୋବର ବିକ୍ରି କରୁଛୁ ଘରେ ବି ଜାଳୁଛୁ ଗୋ ମାନେ ଗୋବର ବିକ୍ରି କରୁନୁ ଘଷିଟାକୁ ବିକ କ୍ରି କରୁଛୁ।
ହୁଁ ହୁଁ। ଆମର ବି ଗାଈ ଅଛି ଗାଈ ଉଁ ହୁଁ ଆମର ବି ଗାଈ ଅଛି ଗାଈର ଗୋବର ଗୁଡା ବାରି ପଛପଟେ କଣ କରୁଛନ୍ତି ଖତ କରିକି ତାପରେ କଣ କରୁଛନ୍ତି ବିକ୍ରି କରିଦଉଛନ୍ତି ଆଉ କିଛି ଯୋଉ ବଳକା ରହିଲା ଗୋବର ତାକୁ କଣ କରୁଛନ୍ତି ନାଇଁ କି ବିଲରେ ଚାଷ କାମରେ ବ୍ୟବହୃତ ହଉଛି ଆଉ ନେଇ କି କମ୍ପୋଷ୍ଟ ଭଳିଆ ଦଉଛନ୍ତି ଆଉ।
ଆଜ୍ଞା ଆପଣ ଛେନା ଫେନା ଆପଣଙ୍କର ହଉଛି।
ହଁ ଛେନା ଫେନା ହୁଏ ଛେନା ଦହି ଯାହା ଗଉଡ ଯେତିକି କ୍ଷୀର ନେଲା। ବିକ୍ରି କରିଦିଏ। ଆଉ ଯୋଉ ବଳକା କ୍ଷୀର ଯୋଉ ରହେ ତାକୁ ଦହି କରନ୍ତି ଦହିରୁ ଘିଅ ବାହାର କରନ୍ତି। ଏବେ ତ ବଜାରରେ ଯୋଉ ଘିଅ ସବୁ ମିଳୁଛି। ବହୁତ ଉ ଓଉ ଖରା ଝିଅ ନା ଏଥର ସେଥିଲାଗି ଘରେ ଆମେ ବନେଇକି ଖାଉଛୁ।
ଏଇ ଆପଣଙ୍କର କୁକୁଡା ଅଛି ନା କଣ ଆପଣଙ୍କ କୁକୁଡ଼ା ବୋବେଇଲାଣି ଆପଣ କୁକୁଡ଼ା କେତେ ରଖିଛନ୍ତି?
କୁକୁଡ଼ା ପାଞ୍ଚଟା ଖଣ୍ଡେ ଅଛି ସେ ଅଣ୍ଡା ଦଉଛନ୍ତି। ଆଉ ଅଣ୍ଡା ଛୁଆ ମାନେ ଛୁଆ ମାନଙ୍କ ଖାଇବା ପାଇଁ ଆଉ ମିଳୁନି ତ ବଜାରରେ ଦେଶୀ ଅଣ୍ଡା ସେଥିଲାଗି ଘରେ ରଖିଛୁ। ଘରେ ରଖିଲା ପରେ ଛୁଆ ଗୋଟେ ଗୋଟେ ଖାଉଛନ୍ତି ଆଉ।
ଆମର ତ କୁକୁଡା ଫାର୍ମ କରିଛି ଆପଣ ଜାଣିଥିବେ ଆଉ।
ହଁ। ଶୁଣିଥିଲି ଯେ କୁକୁଡା ଫାର୍ମ କରିଚନ୍ତି ବୋଲି।
ଆଜ୍ଞା ମ୍ ବାବା କରିଚନ୍ତି।
ଆଉ ଜମିରେ ଚାଷ ଫାସ ହଉଚି।
ଆମର ଗଞ୍ଜା ନାଇଁ ଗଞ୍ଜା ଗୋଟେ ଆପଣଙ୍କ ଏରିଆରେ ଅଛି କି ଆପଣଙ୍କର ଗଞ୍ଜା ଗୋଟେ ଅଛି କି ଦେବେ ଆମୁକୁ।
ହଁ ଅଛି ଗଞ୍ଜା ଗୋଟେ ଅଛି ଆମର ଦିଟା ଅଛି। ଅଁ ଗୋଟିଏ ଅଛି ଏଷ୍ଟ୍ରା ଉଁ ଗୋଟିଏ ଅ ଛି ଆ ଆଉ ଆପଣ ସେ
ଧିକ ଅଛି କହୁଛନ୍ତି ଆ
ହଁ ଗୋଟିଏ ଅଧିକ ଅଛି ସେଇଟାକୁ ମୁଁ ମୁଁ ଦେଇଦେବି ଆଉ। ଆପଣ କାହାକୁ ପଠେଇବେ ମୁଁ ସେମତି ପଠେଇଦେବି ତାଙ୍କ ହାତେରେ। ଆଉ ଜମି ଅଛି ଜମିରେ ଚାଷ୍ ଷ ଫାସ ହଉ
ଆଚ୍ଛା ଆପଣଙ୍କର ଟିକେ କଥାବାର୍ତ୍ତା ସ୍ପଷ୍ଟ ଶୁଭାଯାଉନି ହଁ ଜମି ଆମର ଅଛି ଆମର ଚାଷ ବି ହଉଛି ସ୍ ଆମ ସବୁ ଆମ ଚାଷ ବାସ ସବୁ ଚାଲିଛି। ଆମର ତ କି ବେପାର ବଣିଜ କରିକି ଆମର ତ ଚଳୁ ଆଉ।
ଆଉ କଣ କଣ ଜମିରେ ଚାଷ ହଉଛି?
ଆମର ମୁଗ ହୁଏ ବିରି ହୁଏ ଆଉ ଧାନ ହୁଏ।
ଆମ ଏପଟ ସାଇରେ ଗାଁରେ ଆମର ସବୁ ତିନି ପ୍ରକାର ଚାଷ ହୁଏ ଆଉ ଯିଏ ଯି ଚାହିଁବ ସିଏ ଏଁ ପରିବା ଚାଷ ବି କରୁଛନ୍ତି ମାନେ ଭେଣ୍ଡି ବାଇଗଣ ଏସ୍ ତବୁ ଭଲ ପୋଟଳ ଏସବୁ ଭଲ ଚାଲେ।
ହଁ ଆମର ତ ଆମର କିନ୍ତ୍ ଆମର କିନ୍ତୁ ସେପଟେ ଅ ଉଁ ଚାଷ ବୋହୁତ କରାଯାଏ ଫସଲ ଫସଲ ହୁଏ ଧାନ ହୁଏ। ଧାନ ମିଗ୍ ମୁଗ ବିରି କୋଳଥ ତାପରେ ବାଦାମ୍ ଭି ହୁଏ ତାପରେ ଉଁ ପନିପରିବା ବୋହୁତ ଚାଷ ହୁଏ ପନିପରିବା ଭିତ୍ ତେରେ ଖରା ଦିନେ ଲଗା ହେଇଥିଲା ପୋଟଳ ଆଉ ପୋଟଳ ଫୋଟଳ ଭଲ ଚାଷ ହେଇଥିଲା। ଆଉ ଜମିରେ ଉଁ ଏ ଜମିରେ ଭୋଉତ ଜମିରେ ଟାଇମ୍ ଜମିରେ ସମୟ ଦେଲେ ଭଲ ଫସଲ ଉପାଦାନ ହୁଏ। ବାଦାମ୍ ବି ଏଥର ଭଲ ଫଳି ଥିଲା।
ଆରେ ବା।
ଆମେ ତ ସେଇଥେରେ ଗୁଜାର ମେଣ୍ଟୁଚୁ ଆଉ।
ଆମର ଏଠି ଉ ଆମ ଏକର ସାଇଟରେ ବେଶୀ ମାନେ ପରିବା ଚାଷ ହୁଏନି ଆମର ଧାନ ଉପରେ ଅଧିକ କ ଉଁ ଆମେ ଗୁରୁତ୍ୱ ଦେଇଥାଉ। ଆମ ଆଜ୍ଞା ଆମର ଧାନ ଏଠି ଅ ଭଲ ହୁଏ। ଆଉ ଆମର ପୋକ ପରିବା ଭୋଉତୁ କିଛି କିଛି ଲୋକ କରୁଚନ୍ତି। କିନ୍ତୁ ସମସ୍ତେ କରୁନାଆନ୍ତି। ଧାନ ଆଉ ଗାଈ ଗୋରୁ ଉପରେ ଟିକେ ଅଧିକା ଆମେ ଉଁ ମାନେ ଗୁରୁତ୍ୱ ଦଉଚୁ।
ଆମର କିନ୍ତୁ ସେପଟେ ପନିପରିବା ବୋହୁତ ଚାଷ କରାଯାଏ। ଆମର ତ ଉଁ ଆମର ଯେ ତିକି ବିଲ ଅଛି ତା ଧିଏରେ ହୁଁ ନ ହଁ ଆମର ନଈକୂଳ ସାଇଟ୍ ବୋଲି ଆମର ନଈ କୂଳ ଯେହେତୁ ସେଥିଲାଗି ଉଁ ମାନେ ଚାଷ ଟା ଭଲ ହୁଏ ଫସଲ ଫସଲ ଭଲ ହୁଏ କାହିଁ ନା ନଈ ପାଣି ଯେତେବେଳେ ଆସେ ବିଲରେ ମାଟି ଚଢିଯାଏ ନା ସେଥିଲାଗି ଉଁ ମାଟିର ଉର୍ବରତା ବୋହୁତ ବୃଦ୍ଧି ପାଏ। ଆଉ ତାପରେ ଜମିରେ ସେ ସେ ଆମ ସାଇଟରେ ଚାଷ ବାସ ଉପରେ ବେଶୀ ଗୁରୁତ୍ୱ ଦିଆଯାଏ। ଆ ଏପ ଆପଣଙ୍କ ଆପଣଙ୍କ ଆଡେ ବୋଧେ ବେପାର ବଣିଜ ଉପରେ ଯେମିତି ଅଧିକ ଗୁରୁତ୍ୱ ଦିଆଯାଏ ଆମର ପଟେ ଚାଷ ବାସ ଉପରେ ଅଧୀ ହୁଁ ଆମର ପନିପରିବା ଉପରେ ବେଶୀ ଗୁରୁତ୍ୱ ଦିଆଯାଏ ଆଉ ବାଦାମ ତ ବେଶୀ ତର ବାଦାମ ବେଶୀ ସେତିଲେ
ଆଚ୍ଛା ଆଚ୍ଛା ଆପଣ। ଯାହା ହଉ ଆପଣ ଯାହା ଚାଷ ବିଷୟରେ ଆପଣଙ୍କର ଅଧିକ ଅଭିଜ୍ଞତା ଅଛି।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
ଯେହେତୁ ଆପଣଙ୍କ ଏରିଆରେ ଚାଷ ବାସ ହଉଛି।
ହୁଁ ଆଉ ଆମର ସେପଟେ ଗମ୍ ସରକାରଙ୍କ ତରଫରୁ ବି ବହୁତ ସୁବିଧା ସୁଯୋଗ ଦିଆଯାଇଛି କାହିଁକି ନା ଚାଷ ଯେହେତୁ ସେପଟେ ଭଲ ହୁଏ ସେଥିଲାଗି ସେମାନେ ବ୍ଲକ ତରଫରୁ ମୁଗ ବି ଯୋଗେଇ ଦଉଛନ୍ତି। ମୁଗ, ବିରି ଆଉ ଚାରା ଫାରା ସବୁ ଦଉଛନ୍ତି ଆଉ ସାର ବି ପ୍ରଦାନ କରି ଦଉଛନ୍ତି। ଆଉ ଯେତେବେଳେ ନଈ ବଡି ହୁଏ ସେତେବେଳେ ଉ ଲୋକମାନେ ବହୁତ ହଇରାଣ ହୁଅନ୍ତି କାହିଁ ନା ନଇ ନଈ ବଡି ନଈ ପଠା କଣ କରେ ନା ସବୁ ଚାଷବାସକୁ ନଷ୍ଟ କରିଦିଏ। ଆଉ ସେଇ ବର୍ଷ ଲୋକମାନୋ ବହୁତ ହଇରାଣ ହୁଅନ୍ତି। ନା ଧାନ ପାଆନ୍ତି ନା ପନିପରିବା କିଛି ପାଆନ୍ତି ଆଉ ଏଇ ବର୍ଷ ଖରା ଦିନରେ ଉ ଉ ଭଲ ଫସଲ ହେଇଥିଲା ବାଦାମ ସମସ୍ତ ତାଙ୍କର ଭଲ ହେଇଛି ବିରି ବି ହେଇଛି। ଆଉ ଲୋକମାନୋ ବହୁତ ବି ବି ବିକ୍ରି କରି ନିଜର
ଆଜ୍ଞା।
ନିଜର ରୋଜଗାର ମେଣ୍ଟଉଛନ୍ତି ଆଉ।
ଆମ ଏକର ସାଇଟ ରେ ଟିକେ ମୁଘ ବିରି ଟି କେ ଅଧିକ ହୁଏ ଆଉ ଲୋକମାନେ ମୁଗ ବିରି ବସା ବସା ବିକ୍ରି କରନ୍ତି ମାନେ ଯେହେତୁ ମୋର ପରିବ ନାହିଁ ନା ଆମର ମୁଗ ବିର ତି ଅଧିକ ଗୁରୁତ୍ୱ ପୂର୍ଣ୍ଣ ଦିଅନ୍ତି ମୋର ଭଲ ବି ଏଠି ହୁଏ।
ହଁ ଆମର ଆମ ଘରକୁ ବର୍ଷ ଯାଙ୍କର ପନିପରିବା ବି ଆମର ବିଲରୁ ଚାଷ ହେଇଯାଏ ତେଣୁ ଆମକୁ ଆଉ କିଣିବାକୁ ବି ପଡେନି। ସେଟା ଗୋଟେ ଆମର ବହୁତ ସାହାଯ୍ୟ ହୁଏ।
ଏଠି କେତେ କଣ ସବୁ କଣ ପକେଇକି ସବୁ ରାସାୟନିକ ଉ ଚାର ଦେଇକି ସବୁ ଆମେ ସେଇ ପରିବା ହିଁ ଖାଉଛୁ ଆଉ କଣ କରିବୁ?
ହୁଁ।
ତମ ସେପଟେ ଭଲ ପରିବା ପାଉଥିବେ ଆପଣ ଖାଉଥିବେ ଯାହା ହଉ ଆପଣ ସୁରକ୍ଷିତ ରହୁଥିବେ।
ସବୁଜ ପନିପରିବା ଖାଉଛୁ ସାଙ୍ଗେ ସାଙ୍ଗେ ବିଲରୁ ଆସିଲା ଆ ଆମେ ବି ସାଙ୍ଗ୍ ସାଙ୍ଗେ ଭାଜିଲୁ ତ ଆମେ ସେଥିପାଇଁ ଖାଉଛୁ ସାଙ୍ଗେ ସାଙ୍ଗେ ଆଉ।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
ଆଚ୍ଛା ଆଉ। ମୁଁ କ କହୁଥିଲି ଯେ ଆପଣ କେତେ କଣ ଆମର ଆପଣଙ୍କଣ କେତେ କଣ ମାନେ ଆପଣ କେତେ ଟଙ୍କା ଏମତି ଚାଷରେ ଖର୍ଚ୍ଚ କଲେ ଆପଣଙ୍କୁ କେତେ ଟଙ୍କା କେମିତି କଣ ମିଳୁଛି ସେମିତି। କିଛି କହିପାରିବ ଅନୁମାନିକ।
ସାରେ ଅନୁମାନିକ ଯଦି ଆମେ ଖର୍ଚ୍ଚ କଲୁ ଧ ଧର ଆମେ ଯଦି ଖର୍ଚ୍ଚ କଲୁ ପାଞ୍ଚ ଟଙ୍କା ଆମକୁ ପାଞ୍ଚ ଟଙ୍କାରୁ ଯଦି ଯେଉଁ ସେଇଥରକ ଭଲ ଫସଲ ହେଲା ତାହେଲେ ଆମର ସାତ ଟଙ୍କା ଆୟ ହେଇଯାଉଛି। ତା ଦେହରେ ଆମର ଘର ଖର୍ଚ୍ଚ ବି ଧର ଘରକୁ ପନିପରିବା ବି ସେଇଥିରୁ ଆମେ ନେଇ ଆସୁ ଛୁ ନା ତ ବଜାରରୁ କିଣିଲେ ବି ସେଥିରେ ପଇସା ଖର୍ଚ୍ଚ ହେଉଛି କିନ୍ତୁ ଆମର ଏଇଆ ଯେ ଆମର ବର୍ଜାରରୁ କିଣା ହେଉନି। ସେଇ ଯାହା ଚାଷରୁ ଆସିଲା ଆମେ ସେଇଥିରୁ ଖାଇଦଉଛୁ ତେଣୁ ହେଉଛି ଲାଭ ଯେଉଁଥରକ ଭଲ ଫସଲ ହୁଏ ଏଇଥରକ ଭଲ ଫସଲ ହୋଇଇଥିଲା ଏଇଥରକ ମାନେ ଲାଭ ହେଇଥିଲା। ଆଉ ଯୋଉ ଥରକ ଏମିତି ନଈ ବଡି ହୋଉଚି ସେ ଥରକ ହୋଉନି ଆଉ କିନ୍ତୁ ସରକାର ଯାହା ହେଲେ ବି
ଆପଣଙ୍କ ସହିତ ଟିକେ ପରେ କଥା ହେଉଛି କାରଣ ଆପଣଙ୍କ ସହିତ କଥା ହେଇ ଭାର ଭଲ ଲାଗିଲା, ଆଉ କିଛିବାର ଅଛି ମୋର। ଆମ ଗାଈ ଗୋଡ ଆସଗାଣି ମୁଁ ଟିକେ ଆପଣଙ୍କ ସହିତ ଘରେ କଥା ହୋଉଚି ଆଉ।
ହୋଉ ଥାଇଙ୍କି ଧନ୍ୟବାଦ।
ଆଜ୍ଞା ଧନ୍ୟବାଦ।